କଣ କରୁଚ?
ହାଲୋ କେମିତି ଅଛନ୍ତି?
ଭଲ ଅଛି ତମେ କେମତି ଅଛ?
ମୁଁ ଭଲ।
ଆଛା ଆଉ କଣ କରୁଚ?
ଚଢେଇ ବୋବଉଚନ୍ତି କି ପାଖରେ ସୁନ୍ଦର ଶୁଭା ହଉଛି ବହୁତ।
ଅ ଏଇଠି ନଡିଆ ଗଛରେ ଚଢେଇ ବସା ଦି ଚାରିଟା ହେଇଚି ତ। ସେ ସେମାନେ ଏଠି ବୋବଉଚନ୍ତି ସୁନ୍ଦର ସୁନ୍ଦର ବସା କରଚନ୍ତି। ଅ ହଁ।
ଏଇଠି ଭୁସଙ୍ଗ ପତ୍ର ଗଛ ହେଇଚି ଯାଉଛି ତୋଳିକି ନେଇ କି ଯିବି ଘରୁକୁ ଆଜି ବର୍ଷାରେ ପକୁଡ଼ି ପାରିବେ।
ଭେସୁଙ୍ଗା ପତର ଦେଖିଲ ପକୁଡି ଇଚ୍ଛା ହଉଚି।
ହୁଁ ହୁଁ ମନ ପଡିଗଲା ଦେଖିକି।
ଅଟା, ବେସନ, ମଇଦା ଏରା ଦେଖିଲା ମତେ କଣ କଣ ମନେ ହଉଚି ମୁଁ ଜାଣିପାରିନି ହିଁ।
ହିଁ ଦେଖିଲେ ଖାଇବା ମନେ ପଡିବ କରିକି ଖାଇବାକୁ କିଛି ହବ ଦେଖିକି।
ଓ ହୁଁ ମୋ କହିବ ତୁ ନିଜେ ଏରା ଭା ମାନେ ବାହାର କିଛି ତୁ ନିଜେ କ ଖାଇବୁ ନିଜେ କର ମତେ ଏ ଧନ୍ଦାରେ ପସାନି। ମୁଁ କରିପାରିବିନି।
ହୁଁ ହୁଁ ହୁଁ।
ମାନେ ଅଲଗା ଯାହା ପୁରୀ ଫୁରୀ ହେଲା କରିଦବ ମାନେ ଏଇଯଉ ଚାମିନି, ମ୍ୟାଗି ପାସ୍ତା। ଏ ସବୁ ମତେ ଆଜି ଏରା ଆସିନଥିବ ଖାଇବୁ ତୁ କର। ମୁଁ ବି ଖାଏ ମୁଁ କରେ।
ସେ ମାମାଙ୍କୁ କହିଲି ମୁଁ ପାସ୍ତା କରିକି ଖାଇବି ତାପରେ କହିଲି ନାଇଁ ନାଇଁ ପକୁଡି ଖାଇବା ମାମା କହିଲେ ତୁ କଣ ଖାଇବା ଆଗ ତୁ ନିଜେ ଭାବି ସାରେ ତାପରେ କହିବୁ।
ଉଁ ହୁଁ।
ଆମୁକୁ କଇବେ ଆଜି ତେଲ ଜିନିଷ ଖାଅନି କାଲିିକି ଫୁଣି ସକାଳୁ ଉଠିକି ବର୍ଷା ମୁଣ୍ଡ ବିନ୍ଧିବ।
ହଁ ହଁ କାଲି ଏଗଜାମ୍ ଅଛି ଫୁଣି।
ହୁଁ।
ଉଠିବାକୁ ମତେ ଭାରି କଷ୍ଟ ପାନସ୍ ଟାରୁ ମୁଁ ପାନସ୍ ଟା ରେ ବାହାରିବା କଣ ଉଠିବାକୁ ପଡିବ ଆହୁରି ଶୀଘ୍ର ମୁଁ ଜମା ସକାଳୁ ଉଠି ପାରିବିନି।
ମତେ ବି ମାନେ ମୁଁ ଯେତେ କାମ ଦିଅ ମୁଁ ରାତି ଯାକେ ରାତି ଅନିଦ୍ରା ହେଇ ବାଟା ଯାକେ କରିଦେବି ପଛେ। ହେଲେ ସକାଳୁ ଉଠିବା ଲାଗି ଭାରି କଷ୍ଟ ଆଲାରାମ ଦେଇକିନି ଉଠି ମାନେ ମୁଁ ଆଲାରାମ କେମତି ବ ମୁଁ ଅଲ୍ହାରାମ ଦେଇଦେଇ କି ସାଢ଼େ ତିନି ଜି ମୋର ସାଢେ ପାନସ୍ ଟାରେ ଉଠିବାର ଥିବ ଏଇ ସାଢେ ଚାରିଟା ହେଲା।
ଚାରଟା ଚାଳିଶୀ।
ଚାଳିଶି ଆ ହା ହା ଏମିତି ହେଇକିଣି
ତାପରେ ସେ ସବୁ ବନ୍ଦ ହବ କିନ୍ତୁ ଉଠିବିନି।
ଉଁ ହୁଁ। ଉଠେଇଦବ ଉଠିବନି ଏମିତି ନିଦ ଟିକେ ଟିକେ ଭାଙ୍ଗେନି ଭାଙ୍ଗେ କିନ୍ତୁ।
ହ ଆଉ। ଘରେ ସମସ୍ତେ କେମତି ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ଆପଣଙ୍କର କିଏ ସାନ ଭାଇ ଭଉଣୀ କି ବଡ଼ ଭାଇ ଭଉଣୀ ଅଛନ୍ତି?
ମୁଁ ଆମ ଘରେ ହିଁ ମୁଁ ବଡ। ମୋର କେହି ପୁଅ ଦିଟା ବି ସାନ। ଆଉ ଆମ ପୁଅ ବି ମୋଠୁ ସାନ। ଆଉ ମୋ ଖୁଡି ଙ୍କ ପୁଅଝିଅ ମୋ ଦାଦା ଙ୍କ ପୁଅଝିଅ ବି ସାନ।
ମାନେ ଆପଣ ଗୋଟେ?
ହୁଁ ବଡ।
। ମୁଁ ଆମ ଘରେ ସବୁଠୁ ସାନ। ମୋ ତଳେ କେହି ନାହାଁନ୍ତି।
ନା ନା ମୋ ତଳେ ଅଛନ୍ତି। ମୁଁ ବଡ଼। ମୁଁ ସମସ୍ତଙ୍କ ଠୁ ବଡ଼। ।
ତାପରେ ମୋ ବଡ ବାପାଙ୍କ ସେ ଭାଇ ଦିଦି ଯିଏ ବଡ ବାପାଙ୍କ ପୁଅ ଝିଅ ସିଏ ମୋଠୁ ସବୁ ତେର ବର୍ଷ ଦଶ ବର୍ଷ ବଡ଼।
ଖୁଡିଙ୍କ ପୁଅ ଝିଅ ବି ମୁଁ ତା ମୋଠୁ ବା ଏବେ ଅଠର ଉଣେଇଶି ବର୍ଷର ବଡ଼।
। ପୁଅ ଏବେ ହେଇଚି ତାଠୁ ମୁଁ ସେମିତି ଅଠର ବର୍ଷ ବଡ। ସେ ପୁଣି ମୋ ମାମୁଁଙ୍କ ପୁଅ ହେଇଛି ଗୋଟେ ଏବେ ତା ଆଗରୁ ମୋ ମାଉସୀ ଝିଅ ର ଗୋଟେ ପୁଅ ହେଇସାରଚି। ମୁଁ କହିଲି ତା ମାମୁଁ ତାଠୁ ସାନ।
ହେଲା କି ମୁଁ ଆମ ମୋ ଖୁଡି ଦାଦା ଙ୍କ ପୁଅ ଯେତେବେଳେ ନ ହେଇଚି ସେ ଜନ୍ମ ହୋଉ ହୋଉ ଅଜାା ହେଇଯାଇଚି।
। ମୁଁ ତ ଏବେ ବି ହେଇଗଲିଣି ମାନେ ଆମର ଘର ପାଖରେ ଜଣେ ମାନେ ଆମ ସ ବାବାଙ୍କର ପୁତୁରା ହେବେ କିନ୍ତୁ ବାବାଙ୍କଠୁ ବୟସରେ ବଡ। ତ ତାଙ୍କ ଝିଅ ବାହା ହେଇକି ତାଙ୍କର ପୁଅ ହେଇଗଲାଣି। ତ ମୋ ଭାଇଙ୍କ ଝିଅର ପୁଅ ମାନେ ମୋ ଝିଆରୀ ର ପୁଅ ହେଇକି ମୁଁ ଆ ଆଈ ହେଇଗଲିଣି।
ମୁଁ ବି ତ ଆଈ ହେଇସାରିଲିନି। ଯିଏ ମ୍ୟାରେଜ ।
ତାକୁ ମା ଆସିଲା ମୋ ମାମା କହିଲେ ତାକୁ ଆଈ ଡାକିବୁନି ଖରାପ ଲାଗିବ ନାନୀ ଡାକିବୁ।
। । ଆ ନା ଧରିକି ଡାକୁୁଛନ୍ତି ବଡ ହେବେ। ମୁଁ ବି ତାଙ୍କୁ ଦିଦି ଡ଼ାକୁଚି।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
ହେଲେ ନମସ୍କାର ହଉନି ମାନେ । ମୁଁ ତ ଏମିତି ହାତରେ ନମସ୍କାର କରୁଚି, ହେଲେ ଗୋଡ ଧରିକି ସେ କରେଇ ଦଉନାହାଁନ୍ତି।
ଏମିତି ତ ସବୁ ସମ୍ପର୍କ ଆମର ଆଉ।
ହଁ। ଆଉ ରାତିରେ କଣ ଖାଇବେ?
ରାତିରେ କଣ ଖାଇବା ଆଜି ରୋଷେଇ କଣ ହବ କେଜାଣି। ରୁଟି ତ ହବ ତା ସହ ତାକୁ କଣ ହବ ଜଣା ନାହିଁ।
। ତମେ ଏଇନା ଗଲେ ପକୁଡ଼ି କରିବ।
ଦେଖିଆ ମୁଁ ପାସ୍ତା କରିବି ବୋଲି ଭାବୁଥିଲି, ଯଦି କରିବେ ମାମା ପକୁଡି କରିବେ। ମୁଁ ସେ ଛଣାଛଣି କରିପାରିବିନି। ମତେ ଭାରି କ ତେଲରେ ପକେଇବ।
ଯଦି କେତେବେଳେ ଖାଇବ ଛଅଟା ବାଜିବ, ଆଉ କେତେବେଳେ ପାସ୍ତା କରି ଖାଇବାକୁ ନାଇଁ। ମୁଁ ତ ଏତେବେଳେ ଯଦି ଖାଇବ ମନ କ ତୁ କାଇଁ କରୁଛୁ ଭାତ ।
। ମୁଁ ତ ସନ୍ଧ୍ୟା ବେଳେ ଖାଇଲେ ରାତିରେ ଖାଏନି। ଏକାଥରେ ସେ ସାଢେ ସାତଟା ଆଠଟା ହେଇଯାଏ। ମୁଁ ସନ୍ଧ୍ୟାବେଳେ ରୋଷେଇ କରି ଖାଇଲା ବେଳ କୁ। ହ ତାପରେ ମାମା ଆଉ ରାତିରେ ଖାଇନି ମାମା ଡାକୁଥୁବେ ମୁଁ କହିମି ମୁଁ ତ ଖାଇଚି ଦି- ଲେଟ ରେ ଆଉ ତୋମେ କାଇଁ ଡାକୁଚ ମୋତେ। ସିଏ ଜାଣିଥିବ ମୁଁ ଖାଇବିନି ସେ ତଥାପି ମୋତେ ଡାକିବେ।
ଓ, ହୁଁ।
କାଲି ପୁଣି ଆସିବ ଆମର ସେକେଣ୍ଡ ସିଲେକ୍ସନ ପ୍ଲସ୍ ଥ୍ରୀ ର।
ଓ, ହଁ।
ହଁ ଦେଇକି ଯୋଉଠି ଆସିଥିବ ଆଗ ଯାଇ ସିଟ୍ ବୁକିଂ କରିବାକୁ ପଡିବ ନହେଲେ ସିଟ୍ ଫିଲପ୍ ହେଇଯିବ ପୁଣି। ହ
ହଁ ଫାଷ୍ଟ ସିଲେକ୍ସନ୍ ତ ମୋ ଆସିଲାନି।
ଫାଷ୍ଟ ସିଲେକ୍ସନ ରେ ପକେଇଥିଲି ଯୋଉ କଲେଜ୍ ସବୁ ରମାଦେ ଯୋଉ ରମାଦେବୀ ଏ ଧେ ରେଭେନ୍ସା ବିଜେପି ତାର ସବୁ କଟଅଫ୍ ଯାଇଚି ସବୁ ନାଇଣ୍ଟି ଫୋର୍ ନାଇଣ୍ଟିି ଫାଇପ୍ ଆଉ ମୋର କୋଉଠୁ ଆସିବ। ହ
କୋଉଥିରେ ବି ଆସିନି?
ହ ନା ମୁଁ ସେଇ ତିନିଟା କଲେଜ୍ ପକେଇଥିଲି। ମୁଁ ଆମର ଏଠି ଲୋକାଲ୍ କଲେଜ୍ ଯାହା ପକେଇଥିଲେ। ଯାହାର କଟ୍ଅପ୍ ଆମର ଅଡ଼ଶପୁର। ଏ ୟୁନିୟମ୍ କଲେଜ୍ ରୁ ଆମର ଆସିଥାନ୍ତା ଯାହା। ପିଲାଙ୍କର ଆସିଚି ସବୁ ଏଇଟି ସେଭେନ୍ ପର୍ସେଣ୍ଟ ଏଇ ଟି ଏଇଟ୍ ପର୍ସେଣ୍ଟ ତାଙ୍କର ସବୁ ପଳେଇ ଆସଚି ଏଇ ଅଡ଼ଶପୁର କଲେଜ୍ ରୁ ଏସ୍ ବି ଏମ୍ ରୁ। ଆଉ ଆମ ବଡ ସେଇ ଯୋଉ କଲେଜ୍ ଗୁଡାକ ତିନିଟା ପକେଇଥିଲି। ଯୋଉ ଫାଷ୍ଟ ସିଲେକ୍ସନ ରେ ସବୁ ତାର ନାଇଣ୍ଟି ଫୋର୍ ନାଇଣ୍ଟି ଫାଇଫ୍ କଟ୍ଅଫ କଲା ଆଉ ଆସିଲାନି ସିଲେକ୍ସନ। ଏବେ ସେକେଣ୍ଡ ସିଲେକ୍ସନ ରେ ଆସିଯିବ ବୋଧେ ଆଉ। ଏ ଟେନସନ୍ ସିଟ୍ ଫିଲପ୍ ହେଇଯିବ। ଆଜ୍ଞା। ମୁଁ ଏଇଠି କଥା ହେଇ ହେଇ ଚାଲି ଚାଲିକି ଅଧା ଝଡି ଗଲିଣି।
ହ ଆମର କେଇଟା କଲେ ହେଲାନି।
ଆଜ୍ଞା।
ମୁଁ ସର୍କ ଚାଲି ଚାଲିକି ଆଇଥିଲି ହଁ।
ହଁ।
କହିଲେ ଆ ଘରେ ସମସ୍ତେ। କଣ କରୁଚନ୍ତି?
ଘରେ ସମସ୍ତେ ମାମା ହେରିକା ଯାଇ ସେଠି ଦେ-ବରଯାତ୍ରୀ ଆସୁଥିଲା ଦେଖୁଥିଲେ ସେଇଠି। ମୁଁ ପଳେଇ ଆସିି ଥିଲେ ଏପଟକୁ। ମୋ ମାମା କେତେବେଳୁ ବସିଚନ୍ତି ସେଠି ବର ଆସିବ ଦେଖିବି ବୋଲି। ମୁଁ କହିଲି ସିଏ ଗୋଟେ ବଡ ମଜା। ବର ଆସିଲେ ଦେ ଖିବୁ ଆଗରୁ ଆମେ ବର ଦେଖୁଥିଲୁ ଗା-ଗାଡି ଯେ ଅନେଇକି ଏବେ ବଡ ବର ଉପରେ ଗାଡି ଉପରେ ବାହାରିକି ପଳେଇ ଆଉଚି ଦେ ଖ ବୋଲିକି ମୋତେ ସେ ଏବେ ବେ ମୁଁ କହିଲି ତମେ କାଇଁ ବ୍ୟସ୍ତ ହଉଚୁ ଯାଉନୁ ତୁ ଦେଖିବ।
ଉଁ, ବାହାଘରୁ ଦେଖି ସେ ଯିବନି?
ନାଇଁ ବାହାଘର ର ପ-ଏକ ପରୀକ୍ଷା ଅଛି। ତାପରେ ମୁଁ ଯାଏନି ଏତେ କୁଆଡେ ଉଁ,। ମିଶେନି ପିଲାଙ୍କୁ ବା-ଘରେ ରୁହେନି ଏତେ। ତ ପିଲାଙ୍କ ସହିତ ମିଶେନି ଏଠି। ତାପରେ ମୋ ସାଙ୍ଗ ବି କେହି ନାହାନ୍ତି। ସବୁ ବଡ ସାନ ଯା ଆଉ ବଡ ସମସ୍ତେ ମୋଠୁ। ମିଶିବି ସେମାନେ ସବୁ ତାଙ୍କ କାମରେ। ତାପରେ ଆଜି ଯାଇଥାନ୍ତି କାଲି ଏକ୍ଜାମ୍ ଅଛି ଆଉ ମାମା କୁଆଡେ ଛାଡିବେ ମୋତେ।
ହଁ। କହିବେ ବାର ବର୍ଷର ତପସ୍ୟା ଶୁକୁଆ ପୁଡାରେ ଯିବ।
ଆଉ ଆପଣଙ୍କର ଆଉ କାହାର ଏବେ ବାହାଘର ଫାହାଘର ହେଇନି ଆପଣଙ୍କ ଘରେ ପରିବାରରେ?
ଏଇ ଯୋଉ ଯାହା ଭାଉଜଙ୍କ ପାଖରେ ବସି। ସେ ଏବେ ରିସେଣ୍ଟଲି ମ୍ୟାରେଜ୍ କରିଚନ୍ତି ଏଇ ତିନି ମାସ ଚାରି ମାସ। ଆସ।
ହଁ ଏବେ ତ ବାହାଘର ସିଜନ ଚାଲିଥିଲା ଆଉ।
ହଁ
ହୁଁ
ସେଇ ବାହାଘର ତ ଥିଲା ଆଉ କାହିଁ ଗୋଟେ ବାହାଘର ଅଛିୋ ଭାଇମାନାନଙ୍କର ବାହାଘର ନାଇଁ ଅଛି ଅପା ଝିଅର ଆଉ ମାଉସୀ ସେ ଜଣଙ୍କର ସେମାନଙ୍କର ମ୍ୟାରେଜ୍‌ଅଛି ହୃତ୍ ଆଗକୁ ଇଶ୍
ଆଉ ବାହାଘରରେ ସବୁ। ଣପଦ ପୁଟୁଳି କଣ ନେଇକି ଆଇଥିଲେ ଭାଉଛ
ବାହାଘରନନ୍ଦ ପଟରେ ସବୁ ଆଣିଥିଲେ ଆଣି ଦେଲେସୁନାର ମୁଦି ମୁଦି ଆଣିଦେଲେ ଶାଶୁଙ୍କ ଆମର ଏଇ ଶାଶୁଙ୍କୁ ବି ଦିଅନ୍ତି ଆଉ ଶଶୁରୋକୁ ବି ଦିଅନ୍ତି ଆଉ ଆ ନଣନ୍ଦ ପୁଟୁଳିରେ ପୁଟୁଳିୀରେ ଆଟା ଦିଅନ୍ତି ଟା ଯ ସବୁଟେ ସ୍ନାୀ ପତ୍ର ଲୁଗା ଆଉ ତାଙ୍କ ସ୍ଵାମୀଙ୍କ ପାଇଁ ତାଙ୍କ ପୁଅ ଝିଅଙ୍କ ପାଇଁ ସବୁ ଭିଡ ଆସିଥିଲା ଆଉ ପୁଣି ଦେଢଶାଶୁ ଆଟା ଯବି ଗୋଟେ େ ଯେମତି ମାନେ ଲଗେଇ ସେଇ ଲଗେଇ ସମସ୍ତଙ୍କୁ ଆଣି ସମସ୍ତଙ୍କୁ ପାଇଁ ଭଲ ଆଣି
ହ
ଆମର ଏଟ ନିୟମ ବି ଅଛି ମାନେ ଜୁମହାର କରଲେ ସମସ୍ତଙ୍କଟା ଯିବଟା ଯିବ ତାେ ଲୁଟାଇଥିବ ସ୍ାନ ିବ ପଇସା ଥିବ
ହ ହଉ ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି
ହଉ ଠିକ୍ ଅଛି